ଭାଇ କୁହ।
ହଁ। ତା ମାନେ ଖାଇବା ପିଇବା ସେଠି ତୋମେ ନିଜେ ରୋଷେଇ କରି ଖାଅ। ବାଃ! ବାହାର ମାନେ ହୋଟେଲ୍ ମାନଙ୍କରେ ଖାଅନା?
ନା ନା ହୋଟେଲ୍ ରେ ସେଠି ତ ସବୁ ରୋଷେଇଆ ନିଜେ ଯାଇଥାନ୍ତି ଆମର। ସେ ସେଥିପାଇଁ ତାଙ୍କ ଖାଇବାଟା ତ ଭଲ ଲାଗିବ ନ ଲାଗିବ ନା ସେଟା କହିହବନି।
ନା ମୋ ସାଙ୍ଗ ସେଇ ଆନ୍ଧ୍ରରେ ବିଇଡି କରୁଥିଲେ। ସିଏ ଯେତେବେଳେ ଯାଆନ୍ତି ଏ ଏକ୍ଜାମ ସେମିଷ୍ଟାର ଦବା ପାଇଁ। ସେ ସେଟି ତାଙ୍କର ସେ ସୁବିଧା ନଥାଏ ମାନେ ତୋମେ ଯେମିତି ନେଇକି ଯାଉଚ। ରୋଷେଇଆ ସେଠି କଡ଼ା ଫଡ଼ା ଅଛି। ସେମିତି ନାହିଁ। ତାଙ୍କର ସିଏ ସେଠି ଯାଇକି ହୋଟେଲ୍ ସିଷ୍ଟମ୍ କରିଦିଅନ୍ତି। ସେ ହୋଟେଲ୍ ରେ ସେ ଖାଇବା ପିଇବା ସବୁ ସେଇଠି।
ଅଁ, ହଁ।
ମାନେ ସିଏ ଆସିଲା ପରେ କୁହନ୍ତି ମାନେ ଏମିତି ଖାଇବା ଯେ ମାନେ ଆମ ଓଡିଶା ଭଳିଆ ତ ଖାଇବା ନୁହେଁ। ତାଙ୍କର ବରା ସହିତ ଗୁଗୁନି ନାଇଁ। ଯାହା ଅଛି ବରା ସାମ୍ବର। ଆ, ସେ ଚଟନି ଚଟଣୀ ଟାଇପ୍ ର। ଆଉ ସିଏ ସେଇ ଖାଇବା ଖାଇବି। ତ ସିଏ ତ ର- ରୁହନ୍ତି ପନ୍ଦର ଦିନ ଭଳିଆ ର-ରହିଯାଆନ୍ତି। ହଁ
ଆଚ୍ଛା।
ମାନେ ତୋମେ କହୁଚ କଣ ଆଠ ଦିନ ରୁ -ରୁହ ଜମା।
ହଁ ଆମର ଆକ୍ଚୁଲି କଣ କହିଲ। ଏ ପରୀକ୍ଷା ଥିବ ନା ସେଇ ପାନ୍ସଟା ପେପର୍ କି ସେ ଛଅ ସେଟା ତ ପୁରି ଇମଥିବ ଉଁ, ଫାଷ୍ଟ ସେମିଷ୍ଟାରରେ ପାନ୍ସଟା ଥାଏ। ତ ଧରାଯାଉ ପାନ୍ସ ଟା ହେଲେ ତୋମର ଉଁ, ଗୋଟେ ଦି ଦିନ ମଝିରେ ଦି ଗ୍ୟାପ୍ ଛୁଟି ରହିଲା। ହେଲା ଆଉ ତାପରେ ସେ ମିଶେଇ ଦେଲା ମାନେ ସେ ସାତ ଦିନ ଆଠ ଦିନ। ପଇ ଯା
ମାନେ ସେଇ ଦଶ ବାର ଦିନ ଭଳିିଆ ରହିଯ ଆଉ।
ମାନେ ଯାହାେଲେ ବି ତମେ ଯିବ ମାନେ ଗୋଟେ ଦିନ ଆଗରେ ସେଠି ପହଞ୍ଚେଇକୁ ପଡିବ ନା ତମେ ଟିକେ ରେଷ୍ଟ ନବ। ତା ପର ଦିନକୁ ଏକ୍ଜାମ ଦବା ହେଲା କିି ତ ସେ ଗୋଟେ ଗତେ ଦିନ ଆଗତିରେ ଯିବାକୁ ପଡିବ ସେଠି ପହଞ୍ଚିବାକୁ ପଡିବ। ପହଞ୍ଚିଲା ପରେ ତମେ ଯୋଉ ଏତେ ବାଟ ଯାଇଥିବ ତମକୁ ଥକା ଲାଗିଥିବ ନିହାତି ଗୁଡା ତ କଥା ହଉଥିବ କି କଣ ଭଲ ଲାଗନ୍ତ ଗୋଟେ ଦିନ ରେଷ୍ଟ ନବ। ରେଷ୍ଟ ନେଇ ତା ପର ଦିନକୁ ପରୀକ୍ଷା ଦବ ସେମିତି ଆସିଲା ବେଳକୁ କିନ୍ତୁ ଯୋଉ ଦିନ ସରିବ ସେଇଦିନ ଯଦି ସମୟ ଥିବ ନହେଲେ ତା ପରଦିନ ପିଲା ପଳେଇ ଆସନ୍ତି ସାର୍ ତ ନିଜେ ଟିକେଟ କରିଦେବେ
ଓ ହୋ।
ଟିକେଟ୍ଦଲା ମାନେ
ସାର୍ ଟିକେଟ୍ କରିଦିଅନ୍ତ ଆଉ। ନା ମୋରର ଗୋଟେ ମୋର ଗୋଟେ ସାଙ୍ଗଟେ ସିଏ ତାର ଯେତେବେଳେ ଯୋଉ ଚାରିଟା ସେମିଷ୍ଟର ସରିବ ତାପରେ ସେ ମୁଁ ଦେଖୁଥିଲି ସେ ଭିଡିଓ ଛାଡିଥିଲା ହଟସପ ରେ ଯେ ସିଏ କିଛିଟା ପିଲାଙ୍କୁ ପାଠ ପଢଉଥିଲା।
ଓ ହୋ।
ସେଇଟା କଣ ତମେ କର?
ସେ ଯୋଉ ଫୋର ସେମିଷ୍ଟର ପରେ
ହଁ ଫୋର୍ଥ ସେମିଷ୍ଟାର ପରେ ସେଇଠି ମାନେ ଯୋଉ ଆନ୍ଧ୍ରରେ ପରୀକ୍ଷା ଦଉଥିଲେ ତା ପରେ ପରେ ପରେ ସେ ସେଇଠି କିଛି ପିଲାଙ୍କୁ ପାଠ ପଢଉଥିଲେ।
ହଁ ହଁ ସେଟା ଅଛୁଆଲି ସେଟା ଆକ୍ଚୁଆଲି ସେ ଯେଉଁ ଆମର ଟ୍ରେନିଙ୍ଗ ଟା ଥାଏ ହେଲା କିି
ଓହୋ।
ଟ୍ରେନିଂଟା ଥାଏ ସେଇଥିରେ ତମକୁ କିଛି କିଛି ସବଜେକ୍ଟ ଦିଆ ହେଇଥିବ ବିଷୟ ସେଇ ବିଷୟରେ ସେ ସେଠିକା ସ୍କୁଲର ପିଲାଙ୍କୁ ପଢେଇବ।
ଆଉ ସେଠି ତ ଓଡିଆ ନଥିବ ନା।
ନା ନା ଓଡ଼ିଆ ନଥିବ ତ ଖାଲି ଇଂଲିଶ ରେ ତମେ ପଢ଼େଇବ ସେ ଛୁଆଙ୍କୁ।
ଇଂଲିଶ ରେ ମାନେ ପୁରା ଇଂଲିଶ ଟୁ ଇଂଲିଶ।
ଇଂଲିଶ ଟୁ ଇଂଲିଶ ପଢେଇବାକୁ ପଡିବ ତାପରେ ସେଠି କ ଛୁଆ ସେ ତ ଇଂଲିଶ ବୁଝୁଥିବେ କିନ୍ତୁ ତାଙ୍କ ଭାଷାରେ ବି ପଢୁଥିବେ ନା ସେ ପିଲା ଟିକେ ଦୁଷ୍ଟ ଗୋଟେ ଗୋଟେ ଛଆର ଛୋଟ ଛୁଆ ଯେହେତୁ ଦୁଷ୍ଟ ଆମର ଛୋଟ ଛୁଆ ହିଁ ପଢୁ ତ ସେ ସେଇଟା ଗୋଟେ ଥାଏ ଟ୍ରେନିଂ ଥାଏ ସେ ସବା ଶେଷରେ ଥାଏ। ସେମାନେ ସବୁ ହୁଁ ହୁଁ। ସବୁ ସମସ୍ତେ ପାଠ ପଢବେ ହଁ ନହଲେ ସେଇଟା ଗୋଟେ ମାର୍କ ଦେବେ ବା ସେ ଟିଚିଂ ସେଇଟା ଗୋଟେ କୁହନ୍ତି। ସିଂ ସ୍ସ୍କିଲ ତା ଥାଏ। ଟିଚିଂ ହଁ ପ୍ରାକ୍ଟିକଲ ତମ ତମେ ଥିବ କେତେ ଦି ତିନି ଦିନ ତମେ ପଢେଇବ।
ଅ ମାନେ ସେ ଦି ତିନି ଦିନରେ ଶହେଟା ପିଲା ମାନେ ଶହେଟା ପିଲା ପାଠ ପଢେଇବେ।
ପାଠ ପଢିବା ହଁ ତମକୁ ପ୍ରତ୍ୟେକ ପିଲାଙ୍କୁ ଦିଆଯାଇଥିବ ଦଶ ମିନିଟ କି ବାର ମିନିଟ ପନ୍ଦର ମିନିଟ ଭିତରେ ତା ଠୁ କିିକେ କମ ବି ହେଇପାରେ ତମେ ଟିକେ କଣ ଏତେ ପିଲା ଯାଇଥିବେ ନା ସମସ୍ତଙ୍କୁ ବି ଦିଆଯିବ ନା। ତ ସେଇ ସେଥିପାଇଁ ସେ ଦଶ ମିନିଟ୍ ଏମିତି ସବୁ ଗୋଟେ ଗୋଟେ କ୍ଲାସ୍ ନେବାକୁ ପଡ଼େ।
ତ ତ ତମେ ମାନେ ପଢେଇା ବେଳେ ପୁଣି କେଉ ଶିକ୍ଷକ ମାନେ ଦେଖୁ
ହୁଁ ନିହାତି ନିହାତି ସା ସେ ସବୁ ଥିବେ ତାଙ୍କ ଶିକ୍ଷକ ଥିବେ ନହେଲେ ତାଙ୍କ ବାହାରୁ ଜଣେ ଦି ଜଣ ଆସିଥିବେ।
ତ ସେମାନେ ତମକୁ ଅବଜର୍ଭ କରିବେ।
କରିବେ ସେ ବସିଥିବେ ତାପରେ ପିଲା ବି ବସିଥିବେ ନିଜ ଯଉଁ କ୍ଲାସ ମେଣ୍ଟ ପିଲାଗୁରା। ହେଲାଗି ଆଉ ସେ ସେମାନେ ହଁ ସେମାନେ ପଛରେ ବସି ଥାନ୍ତି ନହେଲେ ବାହାରେ ଥାନ୍ତି ଅଲଗା କୋଉ ରୁମ ରେ ହେଲା କି
ହୁଁ,
ପିଲାଙ୍କୁ ତ ନେଲେ ବସିଥାନ୍ତି ସାଇଟରେ ଅଲଗା ପଟେ ଆଉ ସେ ଛୁଆ ଆସିଥାନ୍ତି। ସେମାନେ ଅବଜର୍ଭର ବି ବସିଥିବେ ସେମାନେ ସବୁ ଅବଜର୍ଭ କରିକି
ଓହୋ ମାନେ ସେଏ ଗୋଟେ ପ୍ରାକ୍ଟିକାଲ ଟାଇପ ର
ହଁ ସେଇଟା ପ୍ରାକ୍ଟିକାଲା ଟା ଲାଷ୍ଟ ଥାଏ। ସେଟା ଫୋର୍ ସେମିଷ୍ଟର ଆଡୁକୁ ଲାଷ୍ଟ ଥାଏ।
ତାଙ୍କର ମାନେ ମୁଖ୍ୟ ଭାଷା କଣ।
ତାଙ୍କର ତେଲୁଗୁ ବା।
ତେଲୁଗୁ ତେଲୁଗୁ ତାମିଲ ତାମିଲ ନା ତାମିଲ ସେଠ ତାମିଲ୍ ବାହାରେ ତାମିଲନାଡୁ। ଆନ୍ଧ୍ରରେ ତେଲୁଗୁ,
ତେଲୁଗୁରୁ ସେ ହଁ,
ସେ ପିଲାମାନେ ତେଲୁଗୁ ତ କହୁ ଥିବେ ତମେ ବୁଝି ପାରୁନଥବ।
ନା ନା କିଛି ବୁଝି ହୁଏନି ସେ ତ କୁହନ୍ତି ସେ। ତାଙ୍କ ତାଙ୍କର ସେ ବୁଝି ହୁଏନି କି ଯେ ସେ ଆମ ସାର୍ କିନ୍ତୁ ସେ ରହିିଥିବେ ସେଠି। ଚାରି କି ପାଞ୍ଚ ଛଅ ବର୍ଷ ରହିଥିଲେ।
ଓହୋ,
ଆମ ଯୋଉ ଏଜେଣ୍ଟ ଯିଏ ସେ ତାଙ୍କର ସେ ସବୁ ଡା ଜାଣିଛନ୍ତି ସେ କୁହନ୍ତି ବି ତେଲୁଗୁ ରେ। ସେଠି ପଅଢଉଥିଲେ ନା କଣ ସେମାନେ ସେ ଥିଲେ ନା କଣ ହେଠି।
ସେ ରହି ରହି ସେ ଭାଷା ସବୁ ଶିଖି ଶିଖିଯାଇଛନ୍ତି ଆଉ ସେ ସେ ଲୋକ ପା ମାନଙ୍କ ସହିତ ମିଶିକି ରହିକି ରହିଲେ ସେ ଅଟୋମେଟିକ ଶିଖିଯିବେ ଆଉ।
ଶିଖିଯିବେ ହଁ ସେଟାକୁ ଶିଖିଛନ୍ତି ସେଥିପାଇଁ। ଯେ କୌଣସି ଧରଯାଉ କୁଆଡେ ଗଲେ ପନିପରିବା କିଣା ହୁଏ। ଯାହାବି ସେ ସବୁ ତାଙ୍କର ଶିଖିଛନ୍ତି ସେସବୁ, ଇଏ କରି ଆଣନ୍ତେ କିନ୍ତୁ ଆମେ ଯଦି ଯିବୁ ଯାହାବି ତୁ କଣ ଖାଇବା ପାଇଁ ଯଦି କଣ ତାଙ୍କୁ କହିବୁ।
ହେଲା କିି ତାଙ୍କ ଭାଷାରେ ଗୋଟେ ସେ ଜିନିଷର ନାଁ କଣ ଥିବ ସେ ତାକୁ କହିହବନି ଖାଲି ଯାହା ଠାରରେ ଏ ଇଏ କରିକି ଖାଇବାକୁ ପଡିବ ଆଉ ନହେଲେ ହିନ୍ଦୀ ଇଂଲିଶ ମିଶେଇଦମୁ ଆଉ
ନହେଲେ ଖାଇବା ପାଇଁ ବି ଯାଇକି ତାଙ୍କ ଭାଷା ଶିଖିବାକୁ ପଡିବ।
ଶିଖିବାକୁ ପଡିବ ହଁ ନହେଲେ ଖାଇବି ପାରିବନି ନହେଲେ ଖାଇବା ଥିବ ପଇସା ଥିବ କିନ୍ତୁ ଖାଇପାରିବନି।
ନହେଲେ ଯାଇକି ଏ ଜେମ୍ ଜେମ୍ ହଁ ନହେଲେ ଯେମତି ଯାଇକି ଯୋଉ ହାତ ପତ୍ ମୋତେ ମା କହନ୍ତି ଏଇଟା ଦିଅ ସେଇଟା ଦିଅ ସେମତି କରିବାକୁ।
ହଁ ହଁ,
ଓହୋ ଯୋଉ ରୋଷେୟା ମାନେ ଯାଆନ୍ତି ତ ସେମାନେ ତ ଶିଖି ଯାଇଥିବେ ନା?
ହଁ ସେମାନେ ଶିଖି ଯାଇଥାନ୍ତି। ଯାଉଥିବେ ହଁ ସବୁ ବସି ଯାଉଛନ୍ତି। ମାନେ ସେଇ ରୋଷେଇଆ ମାନେ ହିଁ ଯାଉଛନ୍ତି ସେଇଥିପାଇଁ ସେମାନେ ସବୁ ଶିଖି ଯାଇଛନ୍ତି।
ଓହୋ ତା ଏ ସେମାନେ ସେମାନଙ୍କୁ ରୋଷେଇ କରିବାକୁ ସୁବିଧା ହୋଉଥିବ ସେମାନେ ସବୁ ପ ପନିପରିବା ଆଣିକି ପୁରା ଓଡ଼ିଆ
ହୁଁ ହଁ ଏପଟେ ଓଡିଶା ଖାଇବା ହିଁ କରିବେ ଆଉ।
ସେ କଣ ସେଇ ଭାତ ଡାଲି ଖଟା ଫଟା ଏଇ ସବୁ ତ?
ହଁ ଭାତ ଡାଲି ତରକାରୀ ଏମତି କରନ୍ତି କୋଉଦିିନ ଆଇଁଷ ଦିନ ଆଇଁଷ ହୁଏ।
କିନ୍ତୁ ସେଠି ପୋଟଳ ଆଉ ଏଇ ଯୋଉ ଛୁଇଁ ଫୁଇଁ ଭେଣ୍ଡି ଫେଣ୍ଡି ମିଳୁନଥିବ?
ନା ନା ମିଳୁଛି ମିଳୁଛି ଭେଣ୍ଡି ତ ଭେଣ୍ଡି ତ କାଇଁ
ନା ଭେଣ୍ଡି ମିଳୁ ଭେଣ୍ଡି ମିଳୁ ନଥିବ ଭେଣ୍ଡି କେମିତି ତାଙ୍କ ଏରିଆରେ ହବ।
ହେଁ ହବନିି ହଁ ସେ ଛୁଇଁ କିନ୍ତୁ ଅଛି ତାପରେ ପୁଟଳ ହଁ ପୁଟଳ ଅଛି ଅଛି।
ଛୁଇଁ ଶାଗ ମିଳିବ ଛୁଇଁ ମିଳିବ ଆ ପୋଟଳ ମୁଁ କଥା ମୁଁ କହିପାରିବିନି।
ହଁ।
ପୋଟଳ ମିଳୁନଥିବ ପୋଟଳ ମିଳୁନଥିବ।
ହୁଁ।
କାହିଁକି ନା ଆମ ମାଟି ତାଙ୍କ ମାଟି ଛାଡିବ ନା।
ଅଲଗା ହଁ।
ଆ ତାଙ୍କର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
ସେଠି ଟମାଟୋ ହଉଥିବ।
ହୁଁ ହୁଁ ଟମାଟୋ ଅଛି।
ଟମାଟୋ ହୋଉଥିବ ଟମାଟୋ ହୋଉଥିବ ଆଉ ବା ତାଙ୍କର ମେନ ହେଲା ଚଟନି ପା ଚଟନି ତାଙ୍କର
ହଁ ଚଟନି।
ତାଙ୍କର ସେଇଟା ହିଁ ତାଙ୍କର ମୁଖ୍ୟ ଖାଦ୍ୟ। ତାଙ୍କର ରାଇସ୍ ସହିତ ଚଟନି।
ମୁଁ ଆମେ ଯୋଉଠି ଥିଲୁ ସେଠି ମାର୍କେଟ ତ ଥିଲା ସେ ଆମର ଗୋଟେ ଷ୍ଟେସନ ଟା ଅଛି ଷ୍ଟେସନ ସେଠି ମାର୍କେଟ ଟା ଅଛି ସେ ଆମେ ବୁଲିବାକୁ ଯାଉ ଚାରିଟା ବେଳେ କାଇଁ ମୁଁ ତ ଦେଖିନି ସେ ହୋଟେଲ ଫୋଟେଲ କଉଠି ତାଙ୍କର ଅଛି କଣ ସବୁ। ଫାଷ୍ଟଫୁଡ ଦୋକାନ ଗୁଡା ଦେଖିଚି। କିନ୍ତୁ ହୋଟେଲ, ହଁ ନନ୍ଭେଜ୍। କିନ୍ତୁ ମୁଁ ଖାଇନି କେବେ ସେଠି। ଆସିଲା ବେଳେ ଯାହା ସେ ଇଟିଲି ଫିଟିଲ କି ବରା ଫରା ଖାଇଥିଲୁ ଷ୍ଟେସନ ପାଖରେ। ନହେଲେ ନନଭେଜରେ ଯୋଉ ଫାଷ୍ଟ ଫୁଡ଼ ମୁଁ ଖାଇନି।
ଖାଲି ବରା ଖାଉଥିବ ନହେଲେ ଆଉ କିଛି ମିଳୁନଥିବ।
ନା ସେଇ ବରା ହେଇବା ବରା ତାପରେ ସେ ଯୋଉ ପୁରି ପୁରି।
ପୁରୀ ହଁ ହଁ ତାଙ୍କର ଅଛି। ପୁରି ଅଛି ପୁରି ଅଛି। ତମେ ଯୋଉଠି ରହୁଥିଲ ସେଇଠୁ ମାନେ ମାର୍କେଟ ଏରିଆ ବହୁତ ଦୂର।
ଦୂର ହଁ ଦୂର କିନ୍ତୁ ସେ ଯୋଉ ଯେତିକି ଦୋକାନ ଅଛି ସେ ପାଖରେ କିନ୍ତୁ ଏତେ ବି ନାହିଁ ଛୋଟ ଛକଟା।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
ଆଉ ସେ ଅଳପ ଦୋକାନ ଅଛି ଏଠି ଆଉ।
ସେଇଠି ଯାହା ତମର ମାନେ ଯାହା ମାନେ ଟେଲି ୟୁଜ ପାଇଁ ଦରକାର ସେଇୟା ସବୁ ମିଳୁଛି।
ହୁଁ ହୁଁ ସେ ପାଖରେ ଗୋଟେ ଛୋଟ ଆମର ଯେ ଇଏ ଯ ଦୋକାନ ଟା ଅଛି ବଡ ଦୋକାନ ବୋଲି କଣ ସେ ଦୋକାନଟା ଅଛି ସବୁ ଜିନିଷ ସେଠି ମିଳିଯାଏ।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
ଭଲ ମନ୍ଦ ଡେଲି ଯୋଉରା ଖାଇବା ବିସ୍କୁଟ ଫିସ୍କୁଟ କେକ୍ ଫେକ୍ ଥଣ୍ଡା ଫଣ୍ଡା ମିଳିଯାଏ ଆଉ ନହେଲେ ମାର୍କେଟ କୁ ଗଲା ଯିବା ପାଇଁ ହେଲେ ନିହା ଯାଇତେ ହଁ ଯୋଉଁଟା ଜିନିଷ ଯଦି ଏପଟେ ମିଳେନି ନା ଖାଇବା ଜିନିଷ ଗୁରା ଗୋଟେ ଗୋଟେ ତାଙ୍କର ଅଲଗାଟିକେ ଟିକେ ଥାଏ। ହଁ ତ ଆମେ ସବୁ
ମାନେ ମାସେ ଦି ମାସ ରହିଯାଓ ତମ ପୁରା ପାଟି ପୁରା ଅଲଗା ଟାଇପ ର ହେଇଯିବ।
ହଁ।
ସେଠି ଯଦି ତମେ ସେ ଖାଇବା ତାଙ୍କ ଖାଇବା ଖାଇବ।
ଅଭ୍ୟାସ ହେଇଯିବ ତାପରେ ସେଠି ତ ସବୁ ମାନେ ଟିକେ ମାନେ ଯୋଉ ଇଟଲୀ ସାବର ଫର ସେଇ ଚଟଣିୀ ମାନେ ଟିକେ ତୀଖା ଲାଗେ ପାଟିକି ସେଇଟା ଟିକେ ରାଗ ଟାଇପ ଲାଗିବ ତା ଟେଷ୍ଟ ହିଁ ପଳେଇବ।
ହଁ ଆମେ ଥରେ ଆସିଥିଲୁ ଟ୍ରେନ ଟିକେଟ ହେଇନଥିଲା ଆମେ ବସ ରେ ଆସିଥିଲୁ
ଆଚ୍ଛା।
ସେ ଗୋଟେ ଷ୍ଟେସନରେ ଯେ ମାନେ ବସ୍ ଷ୍ଟାଣ୍ଡରେ ଗଲୁ ଜଳକିଆ କରିବା ପାଇଁ ଦେଇ ଦେେଲା ଯେ ଇଟିଲି ସହିତ ସେ ହଁ ଇଟିଲି ଆଉ ସେ ଯୋଉ ତରକାରୀ ଏତେ ରାଗ ଯେ ଆ ଖାଇପାରିଲୁନୁ। ତାପରେ କଣ କଲୁ ନା ସେ ଏଇଟ ଲ ସେ ଟୋଟାଲି ବାହାର ଦେଇକି ସେ ଯୋଉ ଘୁଗୁଣ ଯୋଉ ତରକାରୀ ଟା ଦେଇଥିଲା ସେ ତରକାରୀ ଆମେ ଚ ତାକୁ ଇଟିଲିଟାକୁ ପୁରା ଖୋରିଦ ଦେଲୁ ହେ ଲାଗି ମାନେ ଏତେ ରାଗ କରିଦେଛି ଯେ ଟଲ ଖାଇଗଲାନି ବା। ବେକାରରେ ଚାଳିଶ ଟଙ୍କା ଲେଖା ନେଲା ହଁଳି ଆମେ କହିବା ଆଉ କଣ ସତ ଦେଇଦେଲା ଆଉ। ଆ ବେ ଖାଇ ହେଲଣିି କିଛି ଏତେ କେମିତି ସେ ଖାଉଛନ୍ତି ମୁଁ ଜାଣିପାରୁନି।
ଅଭ୍ୟାସ ହେଇଗଲେଣିି ଖାଇ ଖାଇ ବୋଧେ ଆଉ। ହ୍ୟାଲୋ।
ହ୍ୟାଲୋ।
ହୁଁ।
ମୁଁ କହିଲି ଏଠି ଯାହା ରେଟ୍ ସେଠି ବି ସେଇ ରେଟ୍?
ହଁ ରେଟ ପାଖାପାଖି ହଁ ସେମ ରହୁଛି। ଗୋଟେ ଦିଟା ଏପଟ ସେପଟ ହଉଛି ଆଉ।
ଏଠି ଆମର ଯେମିତି ବରା ବ ବରା ଘୁକୁନି ଦେଲେ। ଗୋଟେ
ହୁଁ କୋଡିଏ ଟଙ୍କା ହଁ ସେମ ସେମ ହଁ। ସେମ ରହୁ
ମାନେ ସେମିତି କିଛି ଜିନିଷ ଉପରେ ବେଶୀ ଫରକ ନାହିଁ।
ନା।
ଅ ହ।
ଥରେ ସେମିତି ମାନେ ଜିନିଷ ନା ଜାଣନଥିବୁ ନା ତ କହିବୁ କଣ, ସେ ଯୋଉ ଜିନିଷ କିଣିବା ପାଇଁ ଯାଇଥିବୁ ହେଲାକି। ଜାଣିିନଥିଲୁ, ଆମେ ମୁଢି କିଣିବା ପାଇଁ ଯାଇଥିଲୁ କଦିଲୁ ମାନେ ରା ଫ୍ରାଏ ରାଇସ୍ କହିଦେଲୁ। ସେ ବୁଝିଗଲା ଯାହା ଆଉ ଫ୍ରାଏ ରାଇସ ଫ୍ରାଏ ରାଇସ।
ଫାଏ ରାଇସ୍।